ହ
ନମସ୍କାର ବନ୍ଧୁଗଣ
ଜୟ ଜଗନ୍ନାଥ ବନ୍ଧୁ
ଜୟ ଜଗନ୍ନାଥ।
ଆଉ ବନ୍ଧୁକ୍। କଣ କରୁଚନ୍ତି।
ଏଇ ବନ୍ଧୁ କାଲି ଆଜି ସଜବାଜ ନା କାଲି ରଜ ଆସି ମୁଛି
ଆଉ ବନ୍ଧୁ ଆଜି କଣ କଣ କଲେ ଏଇ ବନ୍ଧୁ ଆସିଥିଲି। ଜଣେ ଭାଇ ଆସିଥିଲେ କାର୍ ଦବାକୁ ତାଙ୍କ ଦିଦିଙ୍କର ବାହାଘର ଅଛି ବୋଲି। ଏଇ ବସିଛି ଆଉ ବନ୍ଧୁ ଦ
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ କରିବା ଏ ସବୁ କାମ ଆଉ।
ଆଜ୍ଞା। ହଁ ଆପଣ କଣ କଣ କରୁଛନ୍ତି କଣ।
ଏଇ ବନ୍ଧୁ ବସିକି ଟିକେ ମୋବାଇଲ ଦେଖୁଥିଲି ଆଉ।
ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ଆପଣଙ୍କ ଖବର। ସବ
ଆଜ୍ଞା ବନ୍ଧୁ ବହୁତ ଭଲ ଅଛି। ଆମ ହ
ଏ ବୋଉ ହଉ ଜୟ ଜ ଏ ଏଇ ସବୁ କଥା କୁହନ୍ତୁ।
ବନ୍ଧୁ ଆଉ କଣ ଆଜି ରୋଷେଇ କରିଥିଲେ ଆପଣ?
ବନ୍ଧୁ ଆଜି ଅ ଭାତ, ଆଉ ଛୁଲି ତରକାରୀ, ଦହି କଡି, ଆ ପୋଇ ଶାଗ ତରକାରୀ, ଆଉ ହେଇଥିଲା ବନ୍ଧୁ ଏ ମଞ୍ଜିଚୂୁରା ଆଉ ହେଇଥିଲା ଉ ଆମ ପୁଟଳ ଭଜାଉି
ଆଉ ବନ୍ଧୁ ବନ୍ଧୁ ବଢ଼ିଆ ଖାଦ୍ୟ ଆଉ ପୁରା ଆମର ପୃଷ୍ଟିସାର ଖାଦ୍ୟ କରିଛନ୍ତି ଆଉ।
ଆଜ୍ଞା ଆଉ ଆପଣଙ୍କର ଆଜ୍ଞା ଆଜ୍ଞା ଆପଣଙ୍କ ଦେହ ଭଲ ଆ
ଆଜ୍ଞା ବନ୍ଧୁ ବଢିଆ ଅଛି ମ ଦେହ। ବନ୍ଧୁ ଆମେ ଖାଇଥିଲୁ ଗରମ ଭାତ ଆଉ ନଡ଼ିଆ ଚଟଣି, ଆଉ ପୋଟଳ ଆଳୁ ତରକାରୀ ଆଉ ପାମ୍ପଡ ଏଇ ତ ଆଉ ଆଉ କିଛି ଆଜି ହେଇ ନଥିଲା ବନ୍ଧୁ।
ଆଜ୍ଞା ବଢିଆ ଆଉ ବନ୍ଧୁ।
ବନ୍ଧୁ କଣ କରିବା ଗରିବ ଲୋକ ଯାହା ହେଲେ ଖାଇଦେଲେ ଗଲା।
ନାଇଁ ବନ୍ଧୁ ଗରିବ ଲୋକର କିଛି ନାହିଁ ଯେତେ ଚାହିଁନ୍ତି ଯେତେ ମାନେ ପରିବା ପନିପରିବା ଖାଇବେ ସେତେ ଭଲ ବୁଝିପାରୁଛନ୍ତି ତ।
ହଁ ବନ୍ଧୁ ସେଟଟା ଠିକ କଥା କଣ କରିବା ବନ୍ଧୁ ସବୁକୁ ଯତ୍ନ ନିଜ ଦେହର ଯତ୍ନ ନେଇକି ଚଳିବାକୁ ପଡିବ ବନ୍ଧୁ ଆଉ।
ଆଜ୍ଞା ଆଉ ବନ୍ଧୁ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ବନ୍ଧୁ ସମସ୍ତେ ଶକୁଶଳ ଅଛନ୍ତି।
ଆଜ୍ଞ ଆଜ୍ଞା ଆଜ୍ଞା ବନ୍ଧୁ ଆମ ଘରେ ବି ସମସ୍ତେ ବହୁତ ଭଲ ଅଛନ୍ତି। ଆଜ୍ଞା ଆଜ୍ଞା। ଆଉ ବୁନ୍ଧୁ ଆପଣ ଆପଣ କୁଆଡେ ଯାଇ କି ନକି
ନା ବନ୍ଧୁ କୁଆଡେ ଆଜି ଯାଇନଥିଲି। ସେଇ ତ କହିଲି ଭାଇ ଆସି ଥିଲେ ତାଙ୍କ
ନାଇଁ ନାଇଁ ମୁଁ ସେ କଥା କହୁନି। ଆପଣ ମାନେ ଆ ପୂର୍ବରୁ କୁଆଡେ ଯାଇଥିଲେ କି ବୁଲିବା ପାଇଁ।
ହଁ ହଁ ବନ୍ଧୁ ଯାଇଥିଲି ବୁଲିବା ପାଇଁ।
ଆଜ୍ଞା ମୁଁ ସେଇ କଥାଟା ଆପଣଙ୍କୁ ପଚାରିଛି।
ଓହୋ ବନ୍ଧୁ ବରୁଣେଶ୍ୱର ଟିକେ ଯାଇଥିଲି।
କାହିଁକି ବନ୍ତୁ
ସେ ବନ୍ଧୁ ଆମର ଜଣେ ଭଉଣୀଙ୍କର ନିର୍ବନ୍ଧ ହେଲା ତ। ବରୁଣେଶ୍ୱରରେ। ତ ବନ୍ଧୁ ଯାଇଥିଲି ସେ
ଆଉ କଣ ସେଠି କଣ କେମିତି ଏଞ୍ଜୟ କଲେ କୁହନ୍ତୁ ଟିକେ।
ଆଉ ବନ୍ଧୁ ଏଞଜୟ କଣ ବନ୍ଧୁ ଯେମିତି ନିର୍ବନ୍ଧରେ ହୁଏ ଆଙ୍କ ଥାଳି ତାଙ୍କ ହାତକୁ ଟେକାଗଲା ତାଙ୍କ ଥାଳି ତାଙ୍କ ହାତକୁ ଟେକାଗଲା। ଆଉ ସମ୍ମାନ ଦି ଜଣ ଦି ଜଣଙ୍କୁ କଲେ। ବେକରେ ଗ ଆଛା ପକେଇକି। ଆଉ ଦି ଜଣ ଦି ଜଣଙ୍କୁ କୁଣ୍ଢେଇଲେ। ମାନେ ଆଙ୍କ ଘର ତାଙ୍କ ଘର ମିଶିଲା। ଆଉ ଏଇତ ହୁଏ। ଆଉ ପୁଅ ଝିଅ ରିଙ୍ଗ୍ ସେରିମନି ହେଲା ପୁଅ ଝିଅଙ୍କର ସେଠି।
ଆଜ୍ଞା।
ମୁଦି ପିନ୍ଧା ପିନ୍ଧି କଲେ କେକ୍ କାଟିଲେ ଆଉ ଆମେ ତ ତାପରେ ବୁଲିଲୁ ସେ ଆଉ ଯଉ ଯୋଉ ତାଙ୍କ ଘ ଘ ରୁ ଭାଇ ଭଉଣୀ ଆସ ଥିଲେ ସିଏ ଆମ ସହିତ କଥା ହେଲେ। ଆମ ପରିଚୟ ବୁଝ ଝିଲେ। ଆମେ କଣ କରୁଛୁ। ଏଇ ସବୁ ବନ୍ଧୁ ଆଉ ଆଉ କଣ ବନ୍ଧୁ। ହଲିବା
ଆଉ ବନ୍ଧୁ ଏଠି ଖାଇଥିଲେ କଣ ଆପଣ।
ଆ ବନ୍ଧୁ ବଢିଆ ଖାଦ୍ୟ କରିଥିଲେ ସେମାନେ। କରିଥିଲେ ହଁ ବନ୍ଧୁ। ପ୍ରଥମେ ଗଲୁ ଥଣ୍ଡା ଦେଲେ ମ୍ୟାଙ୍ଗୋ ଜୁସ୍ ଟିକେ ଦେଲେ। ଆମ୍ବ ରସ ଆଉ ତାପରେ ତା ସହିତ ସିଙ୍ଗଡା, ବରା ଟିଫିନ୍ ଗୋଟେ ଦେଲେ। ଯୋଉଥିରେ କି ସିଙ୍ଗଡା ଥିଲା, ବରା ଥିଲା, ଭେଜିଟେବୁଲ୍ ଚପ୍ ଥିଲା, ଆଳୁ ଚପ୍ ଥିଲା। ଆଉ ଗୁଲାଵ୍ ଜାମୁନ୍ ଥିଲା
ଆଜ୍ଞା।
ତାପରେ ତ। ଟିକେ ବସିଲୁ ଆମେ ସେଇଠି ବୁଲାବୁଲି କଲୁ ତାପରେ ଖରାବେଳେ ଯେଉ ମିଇ ଲେ। କରିଥିଲେ ଭାତ ଆଉ ଡାଲି ଆଉ। ଫିଙ୍ଗର୍ ଚିପ୍ସ ଆଉ ଧୋକା ତରକାରୀ ମସଲା ବାଇଗଣ ଆଉ ମିକ୍ସଚର ପନିର୍ ତରକାରୀ ଆଉ ଖଟ୍। ପା କ୍ଷୀରି ପାମ୍ପଡ଼ ମିଠା ଏଇ ସବୁ ଆଉ ବନ୍ଧୁ ଆଉ ଆଉ ଆପଣ ତ ଜାଣିଥିବେ ମନ୍ଦିର ଖାଦ୍ୟତ ସିଏ ବହୁତ ସ୍ଵାଦ ଆଉ ବହୁତ।
ଗ୍ୟା ତାଙ୍କୁ ଗ୍ୟା
ଆଉ ତ ଜାଣିଥିବେ ତା କଥା ଆଉ ଆଉ ଆପଣ ଆଜିଇ ସନ୍ଧ୍ୟାବେଳେ କଣ ରୋଷେଇ କରିଥିଲେ ବନ୍ଧୁ
ଅନ୍ଧୁ ଖମାର ଏପନ୍ତ କିଛି ହେଇନି।
ଓହୋ ବନ୍ଧୁ କିଛି କରିନାହାନ୍ତି। ଓହୋ ବନ୍ଧୁ ଭଲ ଆଉ ଆମେ ତ ଆସିଛୁ ପଦାକୁ ଟିକେ ଖାଇବା ପାଇଁ ଆଉ ଜଳଖିଆ ଆଉ।
ଆସେ ସବୁବେଳେ ଖାଆନ୍ତି ନି ସେୁଗୁଡା ସବୁ ଭଲ ନୁହେଁ ନା।
ଦୋଉ କଣ କରିବା ତଥାପି ଖାଇବାକୁ ଇଛା ହଉଛି ମନ ଉତ୍କଣ୍ଠା କନ୍ଠା ବଢ଼ୁଛି ଖାଇବା ବୋଲି ଆଉ ବନ୍ଦୁ ଆପଣ କିଛି କୁହନ୍ତୁ ଆପଣ କଣ ପସନ୍ଦ କରନ୍ତି କରିବା ପାଇଁ ଜଳଖିଆରେ।
ପିଆଜି କକୁଡ଼ି ଆଉ ବନ୍ଧୁ। ବରା ହେଇଯିବ।
ହୋଉ ହୋଉ ବନ୍ଧୁ ଆପଣ ଏଇସବୁ କରିପାରନ୍ତି ଭଲସେ
ଆଜ୍ଞା।
ନିହାତି ନିହାତି ଆପଣ ତାଲେ ବଢ଼ିଆ ରୋଷେଇଆ ଜଣେ ଆଉ ଘର କରଣୀ କରଣି ଲୋକ ଆଉ ହଁ ଭଲ ଭଲ ସବୁପ୍ରକାର ବିଦ୍ୟା ଜାଣିଥିବା ଦରକାର୍ କଷ୍ଟ କୋଉଠି ବି ହେବାନି ହାରିବାକୁ କୋଉଠୀବି ପଡ଼ିବନି
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିନ୍ତ
ହଁ ବନ୍ଧୁ କଣ କରିବା ସମତ ଙ୍କ ଘରେ କଷ୍ଟ ଅଛି ଦୁଃଖ ଅଛି ଯେ ଆମେ ଆଉ କଣ କରିପାରିବା।
ଆଜ୍ଞା।
ଆଉ ବନ୍ଧୁ ଆପଣଙ୍କ ଘର ସବୁ ଠିକ ଠାକ୍ ଅଛନ୍ତି।
ଆଜ ଯପତିିକ ପୁୁରମ ଅଦା
ଆଜି ବନ୍ଧୁ ଆମେ ତ ସେଇ ଖାଇଥିଲୁ କହିଲୁ ଭାତ ଆଉ ଡାଲି ଆଉ ପୋଟଳ ଆଳୁ ତରକାରୀ ଆଉ ତାମ୍ପଡ଼ ଆଉ ଧନ୍ ନଡିଆ ଚଟଣିୀ ଆଉ ଏଇ ସବୁ ଆଉ ବନ୍ଧୁ ଆଉ ଙ୍କ ଖାଇବା ଏଇତ ତ ସବୁ ଆଉ। ଆଉ ବନ୍ଧୁ କୁହନ୍ତୁ କଣ କହୁଛନ୍ତି?
ଆଉ ବନ୍ଧୁ ଆପଣ କଣ ଆଉ ଆପଣଙ୍କର ମାନେ ଏବେ ପ୍ଲାନ
ପ୍ଲାନିଂ ବନ୍ଧୁ କିଛି ନାହିଁ ପ୍ଲାନିଂ କଣ ପ୍ଲାନିଂ କରିବା ଭଗବାନଙ୍କ ଇଚ୍ଛା ଯାହା ହଉଛି ସେଥିରେ ଆମେ ଚାଲିଛୁ ଆଉ ବନ୍ଧୁ କଣ ଅଛି ପ୍ଲାନ୍? କିଛି ନାହିଁ ପ୍ଲାନ୍ ବନ୍ଧୁ।
ଆଉ ଆପଣ ପଢାପଢି କରୁଛନ୍ତି ନା ବନ୍ଧୁ
ହଁ ବନ୍ଧୁ ପଢାପଢି କରୁଛୁ। ନ ପଢିଲେ ବନ୍ଧୁ କିଏ ହଉଛି ଦବ
ଆଜ୍ଞା ବନ୍ଧୁ ମାଆଙ୍କ ସହିତ କଥା ହେଇଥିଲେ?
ହଁ ବନ୍ଧୁ କଥା ହେଇଥିଲୁ ମାଆଙ୍କ ସହିତ ମାଆ କହିଲେ ଆଉ ସବୁ ଭଲ ତ? ଦେହ ପା ଭଲ ଅଛି ତ? ଆଉ ମାଆ ନଥିଲେ ଆଉ ଘର ଭଲ ଲାଗୁନି। କଣ କରିଆ ବନ୍ଧୁ।
କଣ କରିବା ବନ୍ଧୁ ମୁଁ ବି ସେଇ ପରିସ୍ଥିତିର ଅଛି ତ ମୁଁ ଆପଣଙ୍କ କଥାଟା ବୁଝିପାରୁଛି ମୁଁ ବି ଆଉ କଣ କରିପାରିବି ଆମେ ସେଇ ମାନେ ସମାନ ପରିସ୍ଥିତିରେ ଦୁଇ ଜଣ ଲୋକ ଅଛନ୍ତି ତମ ପରିସ୍ଥିତିରେ କଣ କହିପାରିବ
ହଁ ବନ୍ଧୁ କଣ କରିପାରିବା ସେଥିରେ
ହ
କାହାକୁ କଣ କରିବା ବନ୍ଧୁ।
ତ ତମ ଛଡ଼ା ମୁଁ ଆଉ କିଛି ଇଏ କରିପାରିବି। ଆଜ୍ଞା ମଉସା ଆଜ୍ଞା କୁହନ୍ତୁ। ଆଜ୍ଞା। କିଏ କୁହନ୍ତୁ କୁହନ୍ତୁ ମୁଁ ଶୁଣୁଚି। କି ବନ୍ଧୁ ଆପଣଙ୍କର?
ହଁ ବନ୍ଧୁ ଆଉ କଣ କରିବା ଦେହ ପା ତ ଭଲ ରହୁନି ବର୍ଷ ବର୍ଷା ଯୋଉ ହଉଛି।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ କରିବା। ଏଇସବୁ କଥା ଆଉ।
ଆଜ୍ଞା ବନ୍ଧୁ ଆପଣଙ୍କର ମାନେ ଯୋଉ ଥିଲା ଆପଣଙ୍କର କଣ ବୁଲିବାକୁ ଯିବା ସେଇଟା ମାନେ ହେଲା ଆପଣ ବୁଲିବାକୁ ଯି
ନା ବନ୍ଧୁ କିଛି, ହେଇନି ପଇସା ପତ୍ର ବନ୍ଧୁ ଟିକଏ ଏବେ ନାହିଁ ଘରେ ଟିକେ ପରିସ୍ଥିତି ଇଏ ରହିଛି, ଆଉ କଣ କରିବା ବନ୍ତୁ
ଆଜ୍ଞା ଆଜ୍ଞା ଏସବୁ କଥା ବଧୁ ଆଉ ଆଉ କଣ କହୁଥିଲେ କୁନ୍ତୁ। ଏଇ କ କଥା ଆଉ ଆପଣ କଣ ଆମେ ମାନେ ଆପଣଙ୍କର ମାନେ ଯେଉଁ ସନ୍ଧ୍ୟାବେଳେ କଣ ଆପଣ ଖାଇବେ କଣ
ନା ବନ୍ଧୁ କିଛି,
ହଁ ବଧୁ କିଛି ଖାଇକି କଣ କରିବି ଆଜ୍ଞା ଆପଣ ରାତିରେ ପୁଣି କଣ ଖାଇବାକୁଳୁଛେ
ରାତିରେ କଣ ହେଇଛି ମୁଁ ଆଉ ଜାଣିନି ବନ୍ଧୁ
ହଉ ବନ୍ଧୁ ମୁଁ ଟିକେ ରଖୁଛି ଆ ଆପଣଙ୍କୁ ପରେ କଲ୍ କରି ୍ଜ୍ସ୍କାର ଆଜ୍